ହାଲୋ।
ହଁ ହାଲୋ ସୁବିଲା ନମସ୍କାର। ହଁ ନମସ୍କାର ଆଉ କଁ କରୁଥିଲ?
ନାଇଁ ବସିଥିଲି ଆଉ କାମ ସାରିକି ଟେ
ଖାଇବା ହେଇନି?
ନାଇଁ ଖାଇବା ଆଉ କରିନୁ କିଛି ଏଇନା କରିବୁ ଆଉ।
ହଁ ହଁ, ସକାଳେ ଜଳଖିଆ କିଛି କରିନ? ଖାଇନ?
ହଁ ଯୋଉ ଖାଇ ମୁଁ ଭୁସି ହେରିଆ ପିଉଛି ତ ସବୁଦିନ ସ କାଳୁ। ଭୁସି ପିଇଛି ଆଉ ଜିଲାପି ହେରିକା ଥିଲା ଖାଇ ଦେଇଛି ଆଉ।
ଅଁ ହଁ ଆଉ ମାମା ବାବା?
ମାମା ଏଇଠି ଅଛନ୍ତି ଆଉ
ହଁ ହଁ। ଆଉ। ହ୍ୟାଲୋ।
ଆ ଆପଣ କଣ କରୁଛନ୍ତି, ଆପଣ କଣ କରୁଛନ୍ତି?
ମୁଁ ଏବେଏଇ ଖାଇକି ଉଠିଲି ଜଷ୍ଟ ଆଉ ପଖାଳ।
ଆଛା।
ହଁ ନାଇଁ ସାଙ୍ଗେ ସାଙ୍ଗେ ପ ପଖାଳ ଖାଇ ପଖାଳ ସହିତ କଲଟା ଟିକେ ଭାଜିଥିଲି। ଆଉ ଅଣ୍ଡା ଦିଟା ଭାଜି ଦେଇଥିଲି ଭୁଜିଆ। ହୁଁ।
ଆଉ ମଉଶା ହାରିଆ ନାହାନ୍ତି?
ନା ହଁ ଅଛନ୍ତି ରୁମରେ ଅଛନ୍ତି।
ଓହୋ।
ସେ ଘରେ ଅଛନ୍ତି ଯାଇନାହାନ୍ତି ଦିଟା ବେଳକୁ ଯିବେ ଡିଉଟି। ମତେ ଆଜି ଟିକେ ଶୀଘ୍ର ରୋଷେଇ କରିବାକୁ ପଡ଼ିବ। ହୁଁ। ଆଉ।
ଆଉ ଦେହ ଭଲ ଅଛିଟି?
ହଁ ହଁ ଭଲ ଅଛି। ତମର ଆଜି ପାନ ତୋଳା ହେଇନି?
ଓ ଫେରେ କେତେ ଦିନେ ତୋଳା ହୁଏ?
ହଁ ଆମର ଅଛି ହାଟ ପାଳି ଯୋଉ ଆମର ଅଛି ହାଟ ପାଳି କି ହାଟ ପାଳି ତୋଳା ହୁଏ ଆଉ।
ହଁ ହଁ।
ହାଟ ଏଇଠି ହେଇଗଲେ ଏଇ ଦିଟା ଦି ପଥର ପାନ କରାନେ ଆଉ ଯାଇକି ଅଛି ଆମର ଆଜି ହଉଛି ଆଜି ଶୁକ୍ରବାର ବୋଧେ ଆ ଶୁକ୍ରବାର ଆଉ ଯାଇକି ଅଛି ଆମର ରବିବାର ହାଟ ମଙ୍ଗଳବାର ହାଟ ଏମିତି ସବୁ ଅଛି ଆଉ।
ହଁ ହ ହଁ ହଁ। ଆଉ ତମର ସେଠି କୁମାର ପୂର୍ଣ୍ଣିମା କେମିତି ପାଳନ କରନ୍ତି?
ଆମ ଗାଁ ପଟେ ତ ହୁଏ ସେମତି ନର୍ମାଲି ଯୋଉ ଆମର ଆଞ୍ଜୁଳି ଟେକା ହୁଏ ସକାଳୁ, ଆଉ
ହୁଁ ହୁଁ ହୁଁ।
ଆଉ ଯୋଉ ମାନେ ନୂଆ ଲୁଗାରେ ପିନ୍ଧିକି ଆଞ୍ଜୁଳି ଟେକା ହେଇଥିବ ଫଳ ହେରିକି ଆମର ଯୋଉ ଶା ସାତ ପ୍ରକାର ଫଳ ସବୁ ରଖା ହବ। ଆଉ ତାପରେ ସନ୍ଧ୍ୟା ବେଳକୁ ପୁଣି ଯୋଉ ତିଆରି ହେବ। ଆଉ ଉଁ। ତିଆରି ସବୁ ପ୍ରକାର ଯୋଉ ଆମେ ଆଞ୍ଜଳି ଡେକିଥିବା ସେଇ ଫଳରେ ସବୁ ଚକଡା ହେଇକି ଆମେ। ଆଉ ପୁରାଣ ଏଇ ଯୋଉ ନୂଆ ଶାଢୀ ହଉ ଡ୍ରେସ ହଉ। ପିନ୍ଧିକି ପୁରାଣ ହରିକା ପଢା ହୁଏ ଆଉ। ପୂଜା ସରିବା ପରେ ଚାନ୍ଦ ଯୋଉଁ ଆମର। ଖିଆ ହୋଇଥାଏ ଚାନ୍ଦ ଯୋଉ ଆମର ଚନ୍ଦ୍ରକୁ ଚାହିଁକି
ହୁଁ ହୁଁ ହୁଁ।
ଆଉ ଖାଇକି। ସେମତି ନର୍ମାଲି ହୋଇଥାଏ ଆମପଟେ ବଟେ ଏପଟେ ଆମର ସବୁ ଆମ ଶାଶୁଘର ପଟେ ଗୋଟେ ଭଲ ପାଳନ କରାଯାଏ ମାନେ ଅଭିନୟମର କୁରଆଁ ର ପୂର୍ଣମୀ ଅଛି।
ହୁଁ ହୁଁ ହୁଁ।
ସେ ଏପଟେ ଭଲ ଧୁମଧାମରେ କରିଥାନ୍ତି ଆଉ।
ଆମର ସେପଟେ ଭଲ ହୁଏ। ହେଲା ଆମ ଆଡେ ମାନେ କୁମାର ପୂର୍ଣ୍ଣମୀ ଥିବ ସାତ ଦିନ ଝିଅ ମାନେ ସବୁ ଏଖାଠି ହେଇ। ରାତିରେ ଗୀତ ବୋଲିବେ ଆମର ସ୍ଵତନ୍ ତ୍ର ଅଛି କୁମାର ପୂର୍ଣ୍ଣିମା ଗୀତ ବହି ଫୁଲ ପଡିଥାଏ ହଁ ହଁ ହଁ। ସାତ ଦିନି ପୂର୍ବରୁ ଫୁଲ ପଡିିଥାଏ ଚଉରାରେ। ଫୁଲ ପଡିକି ରାତିରେ ସବୁ ଏଖାଠି ହେଇକି ମେଳ ହେଇକି ପୂଜା ନ୍ କରନ୍ତି ମାନେ ଗୀତ ବୋଲନ୍ତି ସେ ଗୋଟେ ଥାଏ କୁମାର ପୂର୍ଣ୍ଣିମା ଗୀତ ବହି।
ଆଜ୍ଞା।
ଆଉ ସେ ଛୁଆ ବି ଆମର ସବୁ ଖାତାରେ ଟିପିକି ରଖନ୍ତି ଗୀତ ବୋଲନ୍ତି। ସାତ ଦିନ ଯାଏ ଗୀତ ବୋଲିବେ ତାପରେ ଏ କବାଡି ଖେଳିବେ ସେଇ ରାତିରେ ସେଇ ସାତ ଦିନି ହିଁ ଝିଅ ମାନଙ୍କ ପୁରା ଫ୍ରି। ମାନେ ଉଁ ଛାଡି ଦିଆଯାଏ ଯେ ତମେ ଯା ଖେଳ ବୁଲ। ଯାହା କରୁଛ କର ହଁ ଆଉ ସାତ ଦିନ ପରେ ତ ଆ ଯୋଉଦିନ ଓଷା। ଆ ସେଦିନ ବି ସକାଳୁ ସେମିତି ଚା ଆଞ୍ଜୁଳି ଟେକନ୍ତି। ଟେକିଲା ପରେ। ଛୁଆ ଏବେ ଆଉ ଆମେ ସିନା ଆମ ବେଳେ ଆମେ ଖାଇ ଦଉଥିଲୁ ଅ ଅରୁଆ ଖାଇକି ଆମେ ପୂଜା କରୁଥିଲୁକିନ୍ତୁ ଏବେ କା ଛୁଆ ଆଉ ଅରୁଆ ଖାଉନାହାନ୍ତି ସେ ପୁରା କାଷ୍ଟା ଉପାସ ରହୁଚନ୍ତି ହେଲା। ହଁ ସେ କାଷ୍ଟା ଉପାସ ରହିକି ଯେତେବେଳେ। ଚାନ୍ଦ ଅ ଅ ଅ ମାନେ ଜହ୍ନ ଉଠିବେ ସେଇ ଟାଇମ ରେ ସେତିକା ବେଳେ ହିଁ କରିବ ପୂଜା ନହେଲେ ଟିକେ ଉ ଉ ଧର ସମୟ ଗଡିଗଲେ ଚାନ୍ଦ ଟିକେ ଅଧିକ ଟା ସମୟରେ ଉଠିଗଲେ କହିବେ କି ପୂଜା କଲେ। ଚାନ୍ଦ ବୁଢା ହେଇଗଲେ ବୁଢା ବର ମିଳେ। ହେଇଇକି ବୁଢା ବର ମିଳିବ। ଆଉ ସେଇଥିପାଇଁ ମାନେ ଶୀଘ୍ର ଶୀଘ୍ର ଅ କରନ୍ତି ପୂଜା କରିଦିଅନ୍ତି ଆଉ।
ଆଜ୍ଞା।
ହୁଁ। ଆଉ ତାପରେ ତ ପୂଜା ସାଇଲା ପରେ ଆସିକି ଖାଆନ୍ତି ଛୁଆ। ଆ ଏବେ ଆଗେ ଆମେ ଖାଇଦିଅ ଆଗରୁ ମାନେ ଦିନରେ ଖାଇଦିଅଉ, କିନ୍ତୁ ଏବେ ଆଉ ଖାଇଦିଅନ୍ତି। ଆ ଏବେ ଛୁଆ ଆଉ ଖାଉନାହାନ୍ତି, ସେ କହୁଚନ୍ତି ଆମେ ଚାନ୍ଦ ବନ୍ଦେଇ ସାଇଲେ ଯାଇଁ ଖାଇବୁ।
ହଁ।
ଆ ଏଇ ପ୍ରକାର ତାପରେ ତ ଏବେ ଆମର ଛୁଆ ମାନେ ସବୁ ଖାଇ ପିଇ ସାରିଲା ପରେ ସମସ୍ତେ ସବୁ ଛୂ ଝିଅ ମାନେ ମେଳ ହେଇ ଯିବେ ମାନେ ଯୋଉ ଚଉରା ପାଖ ରୁ ଗାଁ ସାରା ବୁଲିକି ଗୀତ ବୋଲିବୁ। ପୁରା ଚାଲି ଚାଲି ଯାଇଁ ଗୀତ ବୋଲିବୁ। ଗୀତ ବୋଲି ବୋଲିକା ଯିବେ ଆସିବେ, ତାଙ୍କର ସେଦିନ ତ ଉପାସ ଆଉ ଏତେ ଖେଳି ପାରିବେନି ତଥାପି ସିଏ ଖେଳନ୍ତି ଛୁଆ।
ଆଜ୍ଞା।
ରାତି ସାରା ଖେଳନ୍ତି, ମାଇକି ଫାଇକି ବଜାନ୍ତି ମାଇକି ବଜେଇକି ନାଚ ହଁ କରନ୍ତି ଏଇଆ ଆଉ।
ଆଜ୍ଞା ଏପଟେ ବି ସେମିତି ହ ହୁଏ ବଡ କିନ୍ତୁ ଆମର କୁମାର ପୂର୍ଣ୍ଣମୀ ତା ନାଁ ନା, ଆଉ ଉ କୁମାର ପାଇଁ ତ ଏପଟେ ଯୋଉ ବର କନ୍ୟା ବାହାଘର ହେରିଆ, ମାନେ ଯେମିତି ସୁ ରିଅଲ୍ ରେ ହୁଏ ସେଇ ଟାଇପର କରନ୍ତି ଝିଅ ମାନେ ସବୁ ମିଶିକି ଆଉ।
ହଁ। ହଁ- ହଁ। ନାଇଁ କିନ୍ତୁ ଆମର ସେଠି ଏଇ ପ୍ରକାର ହୁଏ କୁମାର ପୂର୍ଣ୍ଣିମା ଆଉ। ତାପରେ ତ ରଜ ନାଇଁ ନାଇଁ ତାପରେ କଣ ଅଷ୍ଟମୀ ପଡିବ କୁମାର ପୂର୍ଣ୍ଣିମା ପରେ ଅଷ୍ଟମୀ।
ଆଜ୍ଞା।
ପ୍ରଥମା ଅଷ୍ଟମୀରେ କଣ କେମିତି ତମର ସେପଟେ, ଏଣ୍ଡୁରି ପିଠା ହୁଏ ତ?
ହଁ ପିଠା ହେରିକା ହୋଇଥାଏ।
ଏଣ୍ଡୁରି ଏଣ୍ଡୁରି ଯୋଉ ହଳଦୀ ପତ୍ରରେ ଏଣ୍ଡୁରି।
ହଁ ସେଇଟା ହୋଇଥାଏ, ତ ଆଜିକାଲି ସେମିତି ବେଶୀ କେହି ହଳଦୀରେ କରୁନାହାନ୍ତି। ସେଇଆକୁ ନର୍ମାଲି କରି ଦଉଛନ୍ତି।
ହଁ। ନାଇଁ ଆମର ସେପଟେ ହଳଦୀ ପତ୍ରରେ ହିଁ ପି ଠା ହବ, ପ୍ରଥମ ବଡ ପୁଅ ଯିଏ ସିଏ ପୋରୁଆଁ ହବ। ଆମର ଖାଲି ବଡ ପୁଅ ବଡ ଛୁଆ ନୁହେଁ, ଆମର ସବୁ ଛୁଆଙ୍କ ପାଇଁ ହବସ୍ ଉଁ।
ଓ ହୋ ଆଜ୍ଞା।
ଆଉ ଆଉ ନହେଲେ ଖାଲି ଯେ ପରୁଆଁ ହବ ତାରେ ତା ପାଇଁ ନୁହଁ, ଆମର ସମ ସ୍ତଙ୍କ ପାଇଁ ହବ। ସେ ପିଠା ପରୁଆଁ ହବ। ତାପରେ ଡ୍ରେସ୍ ଛୁଆଙ୍କର ସେ ସାର୍ଟ ପେଣ୍ଟ୍ ଉ ପରୁଆଁ ହବ।
ଆଜ୍ଞା।
ସବୁ ଛୁଆ ପିଠା ଆମର ହୁଏ ସେଇ କଦଳୀ ନା ଯୋଉ କଣ କୁହନ୍ତି ଉ ହଳଦୀ ପତ୍ରରେ ପିଠା ହୁଏ।
ଆଜ୍ଞା।
ଏଣ୍ଡୁରି ପିଠା ହଁ।
ହଁ ହଳଦୀ ପତ୍ରରେ ହୁଏ ଜାଣିକି ଆଜ୍ଞା।
ହୁଁ ନଡିଆ ପୁର ଦିଆଯାଏ।
ଆଜ୍ଞା।
ଆଉ
ମାନେ ଯୋଉ ଆମର ଏଣ୍ଡୁଳି ପିଠା ଟା ସେଇଟା କୋଉଥିରେ ହୁଏ? ଚାଉଳ ନା ସୁଜି ହେରିକାରେ?
ଟିକେ ରୁହ। ହଁ କଣ କହିଲେ?
ମୁଁ କହିଲି ଯୋଉ ଆମର ଏଣ୍ଡୁଳି ପିଠା ଟା ହୁଏ ସେଇଟା ଚାଉଳରେ ହୁଏ ନା ସୁଜି ହେରିକା ରେ କୋଉଥିରେ କରାଯାଏ। ହାଲୋ। ଲୋ।
ଲୋ।
ଆଜ୍ଞା।
ହାଲୋ। ହଁ ମୁଁ କହିଲି ଅରୁଆ ଚାଉଳ ବିରିରେ ହୁଏ ଏଇ ଏଣ୍ଡୁରି ପିଠା। ଆଉ ବିରିଭାଗ ଟା ଏଥିରେ ଟିକେ ଭଲ ରୁହେ ଆଉ। ପିଠା ଟା ନରମ ହବା ପାଇଁ ଆଉ ହଁ ଆଗୁ ତାପରେ ତା ଦେହରେ ତ ନଡ଼ିଆ ଗୁଡ଼ ତାକୁ ଭାଜିକି ପୁର ଦିଅନ୍ତି। ତା ଡିହରେ ଫେସି ଗୁଡ଼ା ଦିହରେ ତାକୁ ବି ପୁରା ଦିଆଯାଏ।
ଆଜ୍ଞା।
ମୁଗକୁ ବି ଗୁଡ ଦେଇ ତାକୁ ବି ପୁର ଦିଆଯାଏ।
ଆଜ୍ଞା।
ଏଇ ସବୁ ପିଠା ହୁଏ ଆଉ। ଆମ ଓଡିଶାର ପରମ୍ପରା ଏଇ ସବୁ ଆଉ।
ଆଜ୍ଞା।
ହୁଁ ଆଉ ଆଉ ହଁ ହଁ। କଣ କୋହୁଛ ମତେ ମୁଁ ଜାଣିଚି।
ଆଉ ଯୋଉ ଆମର ଯୋଉ ଜାଣିଛନ୍ତି ତଲୋଉ ପିଠା?
ତଲୋଉ କେମିତି? ନାଇଁ ମୁଁ ଜାଣିନି ଏବେ ଶୁଣୁଚି।
କିଛି ଲୋକ ଆମର ପୋଡ ପିଠା କୁହନ୍ତି ତାକୁ।
ହଁ ହଁ ହଁ ପୋଡ ପିଠା ହଁ ମୁଁ ଜାଣିଚି ଓହୋ ତାୱଆରେ ନା ଯୋଉ
ଯୋଉ ବିରି ଚାଉଳରେ ଆମର ହୋଇଥାଏ।
ହଁ ହଁ ହଁ ହଁ ହଁ ହଁ ରଜରେ ହୁଏ ତ ପୋଡ ପିଠା?
ଆଜ୍ଞା।
ହୁଁ ହୁଁ ହୁଁ ହୁଁ ସେଇଟା ତମର ତଲଉ ପିଠା କୁହା
ତ ହଁ ତଲୋଉ ପିଠା ସେଇଟାକୁ କୁହାଯାଏ ବଟ ଯୋଉଟା ପୋଡ ପିଠା ସେଇଟା ହୋଉଚି ଆମର ଯୋଉ ଚାଉଳରେ ଖାଲି ହିଁ ହୁଇ ଥାଏ ଚାଉଳ ନଡିଆ ବାଦାମ ସବୁ କିିଛି ପଡିଥିବ ସେଥିରେ।
ଆଉ ଗୁଡ ବି ଦିଆଯାଏ।
ଆଜ୍ଞା ଆଜ୍ଞା ଗୁଡରେ ହୋଇଥାଏ ସେଇଟାକୁ ଆମର ପୋଡ ପିଠା କୁହାଯାଏ ଆଉ ତଲାଉ ପିଠା ଆମେ ସେଇଟାକୁ ହିଁ କହୁ ଏପଟେ କିନ୍ତୁ କହୁଛନ୍ତି ସେଇଟାକୁ ହିଁ ପୋଡ ପିଠା।
ହଁ ଆମର ବି ପୋଡ ପିଠା କୁହାଯାଏ ଆଉ ଏଇ ଯୋଉ କହିଲେନି ନା ଉ ହଁ କୁହ।
ମୁଁ କହିଲି ନା। କହିଲେ କି ପୋଡ ପିଠା କଣ ତାକୁ କହୁଛନ୍ତି ସେଇଟା ପୋଡ ନୁହଁ ଏଇଟା ହଉଛି ତଲଉ ପିଠା।
ହଁ ହଁ ନାଇଁ ନାଇଁ ଆମର ପୋଡ ପିଠା ସେଟା ଏଟା ବି ଏଇ ଯୋଉ ଗୁଡ ନଡିଆ କହିଲେନି ନା ଖାଲି ଚାଉଳରେ ହୁଁ ସେଟା ବି ଆମର ପୋଡ ପିଠା କୁହନ୍ତି ଗୁଡ ପୋଡ ପିଠା।
ଆଜ୍ଞା ଓହୋ।
ହଁ ଏଇଟା ଏ ସବୁ ପିଠା ଆମର ରଜରେ ହୁଏ।
ଆଜ୍ଞା ଆଜ୍ଞା।
ହଁ ପୋଡପିଠା ସବୁ ରଜରେ ହୁଏ। ଆଉ। ଖାଇବା ହେଇନି।
ନାଇଁ ହେଇନି ଏଇନା ଆଉ ଟିକେ ଗଲେ କରିବୁ ଆଉ।
ହଁ। ହଁ।
ଆ ଆମର ଟାଇମ୍ ବୋଧେ ହେଇଗଲାଣି।
କଣ କହିଲେ?
ଟାଇମ ହେଇଗଲାଣି ଆମର।
ହଁ ଟାଇମ ହେଇଗଲେଇଁ ଆଉ ଟିକେ ଏଇନା କଟିଯିବ ମନକୁ ଆଉ।
ନାଇଁମ କଣ କହିଲେ ପୁରା ଟାଇମ ହେଲା ପରେ ଯଦି ତମେ ଅଧିକ ଗ ଥିଲ ତମର ସେଥିରୁ କଟା ହେଇଯିବ ତମ
ଓହୋ ହଉ ତାହେଲେ କାଟିଦବା ଆମେ ଆଜ୍ଞା। ଆଜ୍ଞା।
ମୁଁ ଲଗେଇବି ଏବେ।
ଆଜ୍ଞା ଆଜ୍ଞା।
ଆଉ।